ଆଜ୍ଞା ପ୍ରଣାମ।
ପ୍ରଣାମ।
ହୁଁ ଆଜ୍ଞା କୁହନ୍ତୁ କଣ କରୁଛନ୍ତି?
ଆଁ । ଏବେ ତ ଆମ ଏଇ ପାଠ ପଢା ଉପରେ ଆଲୋଚନା କରୁଥିଲେ ନା।
ଆଜ୍ଞା।
ଏମିତି ପଚାରୁଥିଲି କି କି ମାନେ ପ୍ରକୃତରେ କହିବେ
ଆଜ୍ଞା।
ଆ ଆମେ କଣ ପାଇଁ ଏବେ ମାନେ ଯ ପାଠ ପଢ଼ିବା ପାଇଁ। ନିହାତି ଦରକାର କିଛି ମାନେ ଗାଁ ରେ ଅଛି କିଛି ପିଲା ପାଠ ପଢୁନାହାନ୍ତି। ମାନେ ତାଙ୍କୁ ବି ଆମେ କହିପାରିବା ନା ଆ ଯଦି ଆମେ କହି ତାଙ୍କୁ ତାହେଲେ କେମିତି କଣ କହନ୍ତି ଭାଇ ତୁ ପାଠ ପଢ଼ ବଡ ମଣିଷ ହବୁ। ସେ କହିନା ମୁଁ ହେବିନି।
ଉଁ ହୁଁ ହୁଁ।
ତମେ କେମିତି କଣ ବୁଝେଇବା?
ଆଜ୍ଞା, ଆଜ୍ଞା।
ହଁ ଅଛି କିଛି ଆପଣଙ୍କ ମାଇଣ୍ଡ ରେ କି ନାଇଁ। କିଏ ଆପଣଙ୍କ ସାନ ଭାଇ ଅଛି ପାଠ ପଢିବା ପାଇଁ ବିଲକୁଲ ବି ଇଚ୍ଛା ନାହିଁ। କି ମୁଁ ପଢ଼ିବିନି ଇଏ ସିଏ।
ଆଜ୍ଞା, ଆଜ୍ଞା ଅଛନ୍ତି ଆଜ୍ଞା। ମୋର ଭାଇ ଅଛନ୍ତି ସେମିତି ଯଉ ମୁଁ କିଛି କୁହେନି ତାଙ୍କୁ।
ଆଜ୍ଞା।
ବୁଝିଲେ? କାହିଁକି ନା ମୁଁ ବହୁତ କହିଛି ତ ତାଙ୍କୁ ଚେଷ୍ଟା କରିଛି ତ ତାର ବିଠ ଟିକେ ପାଠ ଟିକେ କମ୍ ଅଛି ତ ସେଥିପାଇଁ ସେ ବହୁତ ଇଏ କରୁଛି। କହେନି ମୁଁ କିଛି ଆଉ ତାକୁ ଆଉ।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
ବୁଝିଲେ?
ଆଚ୍ଛା। ମାନେ ଆମେ ତାଙ୍କୁ ଏମିତି ଭାବରେ ବି ବୁଝେଇ ପାରିବା ଆମେ ଯଦି ଉଚ୍ଚ ଶିକ୍ଷିତ ହବା କି ମାନେ ପାଠ ପଢିଥିଲେ ଆମେ ନିଜର ଅ ମାନେ ନିଜକୁ ସମ୍ଭାଳି ପାରିବା, ନିଜର ବ୍ୟବହାର ଆଚାର ଏସବୁ ଏଇଆ ଏଇଆ ନୁହେଁ ଯେ ପାଠ ପଢିକି କେବଳ ଚାକି ଚାକିରି କରିବା ପଇସା ରୋଜଗାର ପାଠ ପଢା ଆମକୁ ବୋହୂ ଶିଖାଏ ଆମ ଜୀବନ ଶୈଳୀ ଆଉ କୌଶଳ ବିଷୟରେ ବହୁତ ନୂଆ ନୂଆ ଜିନିଷ ଜାଣିବାକୁ ମିଳିବ ଆମକୁ।
ଆଜ୍ଞା, ଆଜ୍ଞା।
ଆଜି କାଲି ଦୁନିଆରେ ଆମେ ସମସ୍ତେ ଗୋଟେ ଗୋଟେ ସ୍ମାର୍ଟ ଫୋନ ଧରୁଛେ ପ୍ରତ୍ୟେକ ଲୋକଙ୍କ ହାତରେ ଗୋଟେ ଗୋଟେ ସ୍ମାଟ ଫୋନ। ଯଦି ଆମେ ଶିଖି ତ ନ ହେଇଥାନ୍ତେ ପାଠ ଠିକ ସେ ପଢିିନଥାନ୍ତେ ଏବେ ଯୋଉ ଭଳିଆ ସାଇବର ଠକେଇ ହଉଛି ଆପଣ ତ ଭଲସେ ଜାଣିଥିବେ ପାଠ ପଢୁଛନ୍ତି ନା।
ଆଜ୍ଞା।
କିଛିବି ମାନେ ଲିଙ୍କ ଆସିଲା ଉପନ କରିଦଲେ କିଛି ହେଇଗଲା। ହୁଁ ତ ସେସବୁ ବିଷୟରେ ତାଙ୍କର ଜ୍ଞାନ ହେଇନଥିବ। ତାହେଲେ ଏଥିରେ ହଇରାଣ ହବ କି ନାହିଁ ପ୍ରତ୍ୟେକ କ୍ଷେତ୍ରରେ ହଇରାଣ ହେବେ।
ଆଜ୍ଞା।
ପାଠ କେବଳ ନିଜ ପାଇଁ ପଢ ଆମେ ନିଜକୁ ତ ସୁଧାରି ପାରିବା ନିଜେ ସୁଧରିଲେ ହିଁ ଆମ ଆମେ ଚାରି ପାଖ ଲୋକଙ୍କୁ ସୁଧାରି ପାରିବା ଆଉ ତା ସହିତ ଆମେ ଅନ୍ଧବିଶ୍ଵାସ ଆଜିକାଲି ଦୁନିଆରେ ବହୁତ ମାନେ ଆମ ଗାଁ ଗହଳି ରେ ବେଶୀ ଦେଖିବା ମିଳେ ଅନ୍ଧ ବିଶ୍ୱାସ। ତାକୁ ତ ଦୂରେଇ ପାରିବା। ଆ ଦରିଦ୍ରତା ଦୂରେଇ ପାରିବା ରୋଜଗାର କ୍ଷମା ବି ହେଇପାରିବା। ପାଠ ପଢିକି ଡାକ୍ତର ଇଞ୍ଜିନିୟର ଏ ସବୁ ବି ହଉଛନ୍ତି। ତାହେଲେ ଆମେ ଦେଶ ପାଇଁ ବି କିଛି କରିପାରିବା ତ ଶିକ୍ଷା ଟା ମୋ ପାଇଁ ବହୁତ ଦରକାର ପ୍ରତ୍ୟେକ ଯୁବପିଢି ଶିକ୍ଷିତ ହୁଅନ୍ତୁ।
ଆଜ୍ଞା ଏବେକୁ ତ ହେଲାଣି ଏବେକୁ ତ ସେଇ ଇଆ ହିଁ ଦେଖୁଥିବେ ତ। ଏବେ ଏକା ସେ କୁହ ଏଟା କଣ? ଜୀବନଶୈଳୀ ଟା ତ ଦେଖୁ ଜାଣିଥିବେ ଜାଣିପାରୁଥିବେ।
ଆଜ୍ଞା ତ ସମସ୍ତେ ଆଧୁନିକତା କୁ ହିଁ ଦେଖିଲେ ନା। ବହୁତ ଲୋକ ଖାଲି ଆ ଆଧୁନିକତାରେ ହିଁ ଚାଲିଲେ କିନ୍ତୁ ଆମ ଆମେ ଆମ ପରମ୍ପରା ଆମ ସଂସ୍କୃତିକୁୁ ପଛରେ ପକେଇ ଦେଇଛୁ। ଠିକ ନା ନାଇଁ ଆପଣ ଦେଖୁଥିବେ ଆପଣଙ୍କ ସହପାଠୀରେ ଯେ କେତେକ ସବୁ ଅଛନ୍ତି କିଛି ଯଦି ବି ଶିକ୍ଷକ କି ଶିକ୍ଷୟତ୍ରୀ ପଚାରୁଛନ୍ତି ପିଲାମାନଙ୍କୁ। ହବୁ କି ବଡ ହେଲେ କଣ ହବ ସମସ୍ତଙ୍କ ମୁହଁରେ ମୁଁ ଡାକ୍ତର ହେବି କି ଇଂଜିନିୟର କିଏ କହିବ ମୁଁ ଖାପେଣ୍ଟର ହେବି କିଏ କହିବ ମୁଁ ଚାକିରୀ କରିବି ମୁଁ ଲୟର ହେବି। ତ ଏମତି ବହୁତ ବହୁତ ଜିନିଷ କିନ୍ତୁ କେହି ଗୋଟେ ପିଲା କହିବେ ନାହିଁ କି ମୁଁ କୃଷକ ହେବି କାହିଁକି।
ଆଜ୍ଞା ଏବେ ଏବେକା ମାନେ ବାପା ମା ହିଁ ଚାହୁଁଛନ୍ତି ଯେ ଆମ ପିଲାଙ୍କୁ ଇଏ କରିବାକୁ।
ଆଜ୍ଞା ତ ପ୍ରତ୍ୟେକ ବାପା ମାଙ୍କର ହଉଛି। ଛନ୍ତି ମୂଳ ଆମ ପରିବାର ଆମ ଅଭିଭାବକ। ଆମ ଅଭିଭାବକ ଯଦି ଆମ ମୁଣ୍ଡରେ ଏଇଟା ପୁରେଇଥାନ୍ତେ। କି ପାଠ ପଢେ ନିଜ ପାଇଁ ପଢେ। ଭବିଷ୍ୟତରେ କିଛି ହଉ ନ ହଉ ଆମେ ଚାଷ କରିବା। ଚାଷ ଆମ ପାଇଁ ଏଇଆ କରେ ଏଇସବୁ ବିଷୟରେ ଅବଗତ ହେଲେନି କାରଣ ବାପା ସେତେବେଳେ। କୁହନ୍ତି। ଭଲ ପାଠ ପଢିବୁନୁ ଭଲ ଚାକିରି କରିବୁନୁ ତୁ ସେଇ ବିଲରେ ଚାଷ କରିବୁ ମାନେ ଏମିତି କୁହନ୍ତି ତାଙ୍କ ମାନେ ପିଲାମାନଙ୍କ ମାଇଣ୍ଡରେ ପସିଯାଏ ଚାଷ କଣ ଏତେ ଛୋଟ କାମ। ଆ ତାହେଲେ ଏଇଟା ବହୁତ ହୀନ କାମ ଲୋକମାନେ ହସିବେ ମୁଁ ଚାଷ କରିଲେ। କିନ୍ତୁ ଚାଷ ବନ୍ଦ ହେଲେ ଲୋକ ଚାଷୀ ଯଦି ହେବାନି। ତାହେଲେ ଆମେ ରୋଜଗାର କ୍ଷମ କେମିତି ହେବା।
ଆଜ୍ଞା ଆଜ୍ଞା।
କମ୍ପାନୀ ଯାଇଁକି ବାହାରେ। ବାହାର ଦେଶରେ କାମ କରିକି ବାହାର ରାଜ୍ୟରେ କାମ କରିକି ଆ ଅର୍ଥ ଉପାର୍ଜନ କଲେ କିଣିକି କେମିତି ଖାଇବା କଣ ଖାଇବା?
ଆଜ୍ଞା ଆଜ୍ଞା।
କଥା କିନ୍ତୁ ଆଜିକାଲି ଯୁବପିଢି ମାନଙ୍କୁ ସଚେତନ ହବାର ଅଛି ଏ ସବୁ। କି କୃଷକ ହବା ସାଧାରଣ କଥା କିଏ ହଉଛି। ପ୍ରକୃତରେ ଯେମତି ଆମ ଜେଜେବାପା, ବାପା, ଜେଜେବାପା, ଜେଜେବାପାଙ୍କ ବାପା। ଆପଣ ବି ଗାଁରୁ ଆସୁଚନ୍ତି ନା ଆପଣଙ୍କ ଘର ଦେଖିଥିବେ ସେମାନେ ବି କେମତି କାମ କରନ୍ତି।
ଆପଣ ଦେ ଆପଣଙ୍କର ବୋଧେ ଚାଷବାସ ହୁଏ କି ଆପଣ ଏଥେରେ ଅଛନ୍ତି ବୋଧେ।
ହଁ ମୋ ଜେଜେବାପା କରୁଥିଲେ ଦେଖିଚି ବାପା କରୁଛନ୍ତି। ତ ଏସବୁ ପ୍ରତି ସେ ଯେତ୍ ତିକି ପରିଶ୍ରମ କରୁଚନ୍ତି ବହୁତ ଦେଖିକି ଖୁସି ଲାଗେ। ଆଉ
ଯା ହଉ ମତେ ବି ଖୁସି ଲାଗୁଚି ଯେ ମୁଁ କହୁଚି ଦେଇ ଆମେ ହେଲୁ, ମୁଁ ହେଲି ସେ ଚଷାର ଆମର। ଆମରି ସେ ଚାଷ ଇ କରନ୍ତି ମୁଁ ବି ଚାଷ ବାପାଙ୍କ ସହ ବାପା କରନ୍ତି ମୁଁ ତାଙ୍କ ସହିତ ମିଶିକି କରେ। ଯେହେତୁ ଯାହା ହଉ ଆମ ଆମ ପତି ଆପଣ ଏଇ ପାକ୍ ଶୁଣିକି ବହୁତ ଖୁସି ଲାଗୁଚି ଯାଉତ୍ ଚାଷୀ ମାନଙ୍କ ପାଇଁ ବି ଅଛନ୍ତି ଲୋକ ବି ଅଛନ୍ତି।
ଆଜ୍ଞା ବହୁତ ସମ୍ମାନ ବହୁତ କି ସମ୍ମାନ। ଚାକିରି କରିବି ଯଦି ତାହେଲେ ଚାଷ କିଏ କରିବ? ଯଦି ଚା ଆପଣ ପାଠ ପଢିଥିବେ ମୁଁ ପାଠ ପଢିବାକୁ ଗୁରୁତ୍ଵ ଦଉଚି ଆଉ ଆପଣ ମୁଁ କହିବି ପାଠ ପଢିବା ପାଇଁ କହୁଚ କିନ୍ତୁ ଚାଷକୁ ବି କହୁଚ କର। ଯଦି ଆମେ ପା ପାଠ ପଢିକି ଚାଷ କରିବା ତାହେଲେ ଆଧୁନିକ କ୍ରିୟା କୌଶଳରେ ଚାଷ କରିପାରିବା। ଧର ଜଣେ ବହୁତ କଷ୍ଟ ପରିଶ୍ରମ କରିକି ଚାଷ କରୁଚି କିନ୍ତୁ ଯଦି ଜଣେ ପାଠ ପାଠ ପଢିଚି ଆଉ ସେ ଚାଷ କରିବାକୁ ଓହ୍ଲେଇ ଆସିଚି ନାଇଁ ମୁଁ ଚାଷ କରିବି ତାହେଲେ ଆଧୁନିକ ପଦ୍ଧତିରେ ସେ ଚାଷ ତ କରିବ। ବହୁତ ସାରା ଇଲୋକ୍ଟ୍ରୋନିକ ଜିନିଷ ଆସିଲାଣି ଯୋଉଥିରେ ସେ ଚାଷ କରିପାରିବ। ବେଶୀ ପରିଶ୍ରମ ବି ନାହିଁ। ତ ଏତେ ସବୁ କେମିତି କରିବ ଜଣେ ଶିକ୍ଷିତ ହେଇଥିଲେ କରିବ। ତାଲେ ଚାକିରି କରିବା ଏଠି କରିବା ଯେମିତି ଏ ଏଲୋକମ୍ ପିଲାମାନେ ଆମେ ମାନେ ଦେହକୁ ସୁସ୍ଥ ରଖିବା ପାଇଁ ଜିମ୍ ଯାଉଛନ୍ତି। କିନ୍ତୁ ସେତେବେଳେ ଜେଜେ ବାପା, ଜେଜେମା ତାଙ୍କର ରୋଗ ହଉନଥିଲା। କି ଆମ ବାପା ମା ଙ୍କର ଉ ଏତେ ଇଏ ନଥିଲା କି ଆଜିକାଲି ଘରେ ଘରେ ମଧ୍ ଧୁମେହ ରୋଗ ଘରେ ଘରେ ବି ପି। ଘରେ ଘରେ ମାନେ କର୍କଟ ରୋଗ ବି ହେଇଯାଉଚି ଏଇ ସବୁ ଜିନିଷ କାହିଁକି ଦେଖାାଯାଉଚି। ବାହାର ପନିପରିବା ଆମ ଜଳବାୟୁ ଦୂଷିତ ଏଇଥିପାଇଁ।
ଆଜ୍ଞା। ହେଇ ଯା ହଉ ମତେ ବି ଖୁସି ଲାଗୁଚି ଆମ ପାଇଁ ବି ଲୋକ କିଏ କହୁଚନ୍ତି। ଠିକ୍ ତମେ। ଆଉ ତ ଆପଣଙ୍କୁ ପାଟିରୁ ଶୁଣିକି ବହୁତ ଖୁସି ଲାଗୁଚି ମୋତେ ବି କାହିଁନା ମୁଁ ବି ଗୋଟେ ଚାଷ ଘର ପୁଅ ଯେହେ ତୁ ବୁଝିଲେ।
ଆଜ୍ଞା।
ଆଜ୍ଞା। ମତେ ବହୁତ ଖୁସି ଲାଗୁଛି, କାହିଁନା ମୋ ମୋ ଇଏ କୁ ମାଟିକୁ ଯେଦି କିଏ କହିବ କିଛି ଏତେ ପ୍ରଶଂସା ଦେଇ କିଛି କହିବ ମୋ ତ ଗର୍ବ ଲାଗିବ ମୋତେ ନା।
ଆଜ୍ଞା ମାନେ ପୁରା ସବୁ ଭାରତବାସୀଙ୍କୁ ଗର୍ ବି ତ ହବା ଦରକାର କି, ଆମ ଭାରତ କି ଓଡିଶା ଗୋଟେ କୃଷି ପ୍ରଧାନ ଯେ ଭାରତ ଗୋଟେ କୃଷି ପ୍ରଧାନ ଦେଶ। ଆମ, ଆମ ପରମ୍ପରାକୁ ଆମେ ବଞ୍ଚେଇବା କେବଳ ଆଧୁନିକତାକୁ ଦେଇକି ଯଦି ଆମେ ମୁଁ ଯଦି ବାହାରେ କୋଉଠି ଶୁଣିବି ଗୋଟେ ପିଲା ବାହାରେ କି ଚୀନ ଜାପାନ ଏ ସବୁ ଯାଇକି ଚାକିରି କରୁଚି। ଆରେ ବା ବହୁତ ବଡ ଲୋକ କିନ୍ତୁ ଆମେ ସେଇ ଦେଶର ଅର୍ଥନୀ ବଢ଼ାଉଚେ ବୁଝିବାର ଅଛି ଆମ ଭାରତର ଅର୍ଥନୀତି କୁ ବଢଉନେ।
ଆଜ୍ଞା।
ସେଠି କଟୁଛି ସେଠି ତାଙ୍କୁ ଆମେ ଆମ ରେପ୍ରେସେଣ୍ଟ କରୁଛେ, କିନ୍ତୁ ଆମେ ଭାରତ ପାଇଁ କଣ କଲେ? ତେଣୁ କୃଷକ ମାନେ ଆମ ପାଇଁ କେତେ କଣ କରୁଛନ୍ତି।
ଆଜ୍ଞା, ଆଜ୍ଞା।
ଏଇଟା ଛୋଟ କଥା ନାହିଁ। ପିଲାମାନଙ୍କୁ ବି ବୁଝେଇବା ପାଇଁ ଏଇଟା ଛୋଟ କଥା ନାହିଁ।
ଆଜ୍ଞା, ଆଜ୍ଞା। ଆଉ କ ଏବେ ଖିଆପିଆ କଁ ହବ?
ଏବେ।
ଆଜ୍ଞା।
ହଁ ଏବେ ହେଇଛି ପିଠା ହେଇଛି ଆଉ ତରକାରୀ ହେଇଛି।
ପିଠା ତର
ଆଜ୍ଞା, ଚକୁଳି ପିଠା ତରକାରୀ ଆପଣଙ୍କ ଘରେ କଣ ହେ
ଆମର ବି ସେଇଛି ଆମର ବି ସେଇ ପିଠା ହେଇଛି। ଆ ବୋଉ କଣ ତରକାରୀ କରି ଥିବ ମୁଁ ଯାଇନଥିବି ମୁଁ ବାହାରେ ଏଇଠି ତ ଆପଣଙ୍କୁ କଲ୍ କରି କଥା ହଉଛି ଆଉ।
ନାଇଁ ଆମର ଆଳୁ ମସଲା ତରକାରୀ ହେଇଛି।
ଆଜ୍ଞା ଆଜ୍ଞା ଆମର ସେଇଭଳି କିଛି ତରକାରୀ ହେଇଥିବ ଆଉ।
ଆଚ୍ଛା ବହୁତ ବଢିଆ। ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ମୁଁ ତ, ମୋତେ ଖାଇବାକୁ ସେମିତି ମୁଁ କିଛି ଇଏ କରେ ନାହିଁ କିନ୍ତୁ ମାନେ ଖାଇବାକୁ ସେ ପଖାଳ ଆଉ ଏଇ ଶାଗ ଭଜା, ଆଉ ବଢି ଚୁରା, ଏଇଗୁଡା ହିଁ ମୋର ବହୁତ୍
ଓଡ଼ିଆ ଖାଇବା ବହୁତ ପସନ୍ଦ ଆଜି କାଲି ପିଲାମାନେ ଯେମିତି ମଡ- ମଗଉଛନ୍ତି ଅନଲାଇନ ରେ ଘରେ ବସି ସୁବିଧା ସହଜ ସେ ଆପଣ ସେଇଭଳି ନୁହନ୍ତି।
ନା ନା ମୁଁ ସେ ବାହାଦୂର- ଟିକେ ୟୁଜ୍ କରେନି ଆଉ ଯେହେତୁ ବି ମୁଁ ଆଇଁଷ ଖାଉନି ଆଇଁଷ ଛାଡ଼ି ଦେଇେଛି। ଆଠ ମାସ ହେଲାଣି ନଅ ମାସ ହେଇଗଲାଣି। ବର୍ଷେ ହେଇଯିବ ଆର ମାସକୁୁ ବର୍ଷେ ମୋର ହେଇଯିବ ଆଇଁଷ ଛାଡିବା ଟା।
ବୋହୁତ ବଢିଆ ଆମେ ତ ଖାଇବା ଦ୍ଵାରା ଆମ ଶରୀର ପୋଷଣ ନୁହେଁ। କ୍ଷତି କଣ ଯେ?
ଆଜ୍ଞା ମୁଁ ସେଇଥିପାଇଁ ଆଇଁଷ ଛାଡିଛିି ଯେ ଆମର ଏଇ ଯୋଉ ଫସଲ ମସଲା ଆପଣ କହୁଛନ୍ତି ମୁଁ ୟାଙ୍କ-ଆରି ଉପରେ ବହୁତ ଇଏ କରେ। କାହିଁକି ଆମ ବାରିକରରେ ଆମେ ଫସଲ ହୁଏ ବହୁତ ସବୁ ଜିନିଷ ଫସ ତାହେଲେ ଆମର ଏଇଠି କରୁ ଆମେ। ଆମେ ବି ଫସଲ ନିଜେ କରୁ ବାପା କରନ୍ତି ବାପାଙ୍କ ସହିତ ମୁଁ ବି ଯାଇ କରେ।
ଆଜ୍ଞା ହଁ ଆପଣ ସାହାଯ୍ୟ କରିବେନା ଆଉ ଫସଲ କରିବା ବି ଶିଖିଯିବେ। ଆପଣ ବ୍ୟସ୍ତ ବହୁଳ ଜୀବନରେ ଛୋଟ ମୋଟ ଗଛ ତ ଲଗେଇ ପାରିବେ ନିଜ ପିଢି ମାନେ ତମର ଯେତେବେଳେ ଆଗକୁ ଭବିଷ୍ୟତ ହବ। ହବ ନିଜ ପିଲାମାନଙ୍କୁ ବି କହିପାରିବେ ମୋ ବାପା ଏଇ ସବୁ କରୁଥିଲେ ବାପାଙ୍କ ଠାରୁ ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ ସେ ତ ନିଶ୍ଚିତ। ନିଶ୍ଚିନ୍ତ କରିବେ କାହିଁକିନା ମୁଁ ବି ତାଙ୍କମାନଙ୍କୁ ତ କିଛି କିଛି ଏଗୁଡ଼ା ନିଶ୍ଚିନ୍ତ ଶିଖେଇବି।
ହୁଁ।
ଯାହା ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗୁଛି ଆପଣଙ୍କୁ ମୁଁ ତ ବହୁତ କିଛି ଜାଣି ବି ଛନ୍ତି ବହୁତ କିଛି କହୁଛନ୍ତି।
ଆଜ୍ଞା ହଉ ତାହେଲେ ଆଉ ଆମେ ପରେ କଥା ହେବା। ଏବେ ତାହେଲେ ରଖୁଛି ଆଉ।
ରଖୁଛି ଆଜ୍ଞା, ନମସ୍କାର।